ହ୍ୟାଲୋ ହ୍ୟାଲୋ।
ମ୍ୟାମ୍ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ କଣ କରୁଥିଲେ?
ଜୟ ଜଗନ୍ନାଥ ବସିଥିଲି ଆଉ।
ଆ ଆଉ ରୋଷେଇ ସବୁ ସରିଲାଣି।
ଆଜ୍ଞା ସରିଗଲେ।
ଅହୋ ଆଜି କଣ ହେଇଛି?
ଆଜି ଆମର ଭାତ ଡାଲମା ଆଉ ଭଜା ପୋଟଳ ଆଳୁ ଭଜା ହେଇଛି ଶାଗ ହେଇଛି।
ଓହୋ ଆମର ବି କେତେଟା ଆମର ବି ସେମ ଅଛି। ଆଜି ଆମର ଖିଚିଡି ହେଇଚି ଆଉ ଖଟ
ଓ ହୋ।
ଏରେ ମୂଳା ଶାଗ ହେଇଚି ଆଉ ପୋଟଲ ଆଲୁ ଚନା ତରକାରୀ, ଆଉ ଭଜା।
ଆଜ୍ଞା, ଓ ହୋ।
ଆପଣ ଖଟା, ଖଟା ଭଲ ମୁଁ ଏବେ କିଛି ନାହିଁ, ଟିକେ ପରେ ଖାଇବୁ, ତ ଏବେ ଟିକେ ସାଧା ବସିଥିଲି ଆଉ। ଏକ ତ ବାଜିବ, ତ ଟିକେ ପରେ ଖାଇବୁ, ଆଉ ଆପଣ କେତେବେଳେ ଖାଆନ୍ତି?
ଆମର ସେଇ ଆଉ ଟିକେ ଗଲେ ଖାଇବୁ ଆଉ, ଦିଟା ବେଳକୁ ଖାଉଚୁ।
ଓହୋ, କିନ୍ତୁ ରୋଷେଇ ସବୁ ସରି ଯାଇଚି ନା?
ଆଜ୍ଞା, ଆଜ୍ଞା, ସରିଗଲାଣି।
ହଁ ହଁ, ଓ ଆପଣଙ୍କ ଆଡେ ଯୋଉ ବୁଲାବୁଲିର କଣ କଣ ଅଛି?
ଆମର ହଉଚି ତ ପୁରୀ ଜିଲ୍ଲା। ଆଉ ଆମର ତ, ପୁରା ମେନ ହଉଚି କି, ଆମର ଜଗନ୍ନାଥ ଧାମ। ପୁରୀ ଜଗନ୍ନାଥ ମନ୍ଦିର, ଆଜ୍ଞା, ତାପରେ ଅଛି ଚନ୍ଦ୍ରଭାଗା। ଆଉ ଅଠର ନଳା, ଅଠର ନଳା, ବାଟ ମଙ୍ଗଳା। ଆଉ ଆମର କୋଣାର୍କ, କୋଣାର୍କ ମନ୍ଦିର। ଆଉ ଆମର ସାକ୍ଷୀ ଗୋପାଳ, ସାକ୍ଷୀ ଗୋପାଳ ଅଛି। ଆଜ୍ଞା।
ସେ, ସେଟା କୋଉଠି ଅଛି ସାକ୍ଷୀ ଗୋପାଳ ମନ୍ଦିର?
ସେଇଟା ଆମର ସେଇ ପୁରୀ ସାଇଡ ତ, ଟିକେ ଆମର ଚନ୍ଦନପୁର ଆଡେକି ଆଉ
ଓହୋ, ଆଉ କଣ ଏବେ ଆଜି ଯୋଉ କଣ ଯୋଉ ରାମ ମନ୍ଦିର ବି ଅଛି ନା? ସେଠି ଯୋଉ ତା ମାନେ ତିଆରି ହେଲାଣି, ସେଟା ମୁଁ ଏ ଏଇ ଯୋଉ ୱେବସାଇଟ, ସୋସିଆଲ ମିଡିଆରେ ମୁଁ ଦେଖିଥିଲି, ପୁରୀରୁୁ କଣ କି ଛଅ ସାତ କିଲୋମିଟର ବୋଧେ?
ଆଜ୍ଞା। ଆଉ ଆମର ସେ ଯୋଉ ଶିରୁଳି ମହାବିରୀ, ଆଜ୍ଞା।
ହଉ, ହଁ ହଁ।
ଶିରୁଳି ମହାବୀର ମନ୍ଦିର ଅଛି।
କୋଉ କୋଉ ମହାଦେବୀ ପରି କହିଲେ?
କଣ କହିଲେ?
ନାଇଁ କଣ କହିଲେ, ଏପଟେ ବୁଝିପାରିଲିନି।
ମୁଁ କହିଲି ଶିରୁଳି ମହାବୀର, ମାନେ ମହାବୀରଙ୍କ ମନ୍ଦିର।
ଆଛା, ଆଛା, ଓ ହୋ ହୋ। ଆଉ ରାମ ମନ୍ଦିର ଆପଣ ଗଲେଣି କି, ଯାଇନାହାନ୍ତି?
ହାଲୋ। ରାମ ମନ୍ଦିର ଆପଣ ଗଲେଣି ନା, ନା ଯାଇନାହାନ୍ତି?
ନାଇଁ ଗୋ ଯାଇନୁ, ଏବାର ଅଛି ଆଉ।
ହଁ ସେଇଟା ବହୁତ ଭଲ ବନା, ଭଲ ତିଆରି ହୋଇଚି କହୁଚନ୍ତି ତ। ଯାହା ମୁଁ ଭିଡିଓରେ ଯାହା ଦେଖିଥିଲି। ସେଟା ଭଲ, ସେଟା ଆକୁଚୁଆଲି ଭଲ ହେଲା। ଆମର ଏଠି ଆଖପାଖରେ ଥାଇ ନାଇଁ ନା, ସେମିତି ତା ମାନେ ତ, ସେମିତି ମଡେଲ ର ପୁରା, ଅଯୋଧ୍ୟା ଭଳିଆ ତ ସେଟା ଭଲ ହେଲା, ଆମେ ବି ଯେବେ ଯିବୁ ନା ପୁରୀ ତା ମାନେ ଯିବା ପାଇଁ ଇଛା ଅଛି ରାମ ମନ୍ଦିର। ଆଉ ଏଥର ରଥଯାତ୍ରା କେମିତି କରିବେ ଯିବେ ପୁରୀ?
ରଥଯାତ୍ରାକୁୁ ଯାଇ ହବନି ବର୍ଷ ତ ବର୍ଷ ବର୍ଷକୁ ଆଉ।
ହୁଁ ହୁଁ। ଆଉ ପ୍ରବଳ ଭିଡ ତ ଏବେଠାରୁ ତାମାନେେ ଷ୍ଟାର୍ଟ ହେଇଯାଇଥିବେ।
ଆଜ୍ଞା ଆଜ୍ଞା ଦେବ ସ୍ନାନ ପୂର୍ଣ୍ଣିମା ଠୁ ତ ହେଇଗଲେ ଆଉ ଆଜ୍ଞା।
ଆଉ କଣ ମୁଁ ଗୋଟେ ନ୍ୟୁଜ ଦେଖିଥିଲି କଣ କି? ଯୋଉ ଦେବସ୍ନାନ ପୂର୍ଣ୍ଣିମାରେ କଣ ଜ ଜଗାଙ୍କ ଏଇ ଯୋଉ ଦୀପ କଣ ଲିଭିିଗଲା ସେଇଟା କଣ ସତ? ସତ ନ୍ୟୁଜନା କଣ?
ମୁଁ ତ ବି ଜାଣିନି ବଟ ମୁଁ ବି ସେଇ ଭିଡିଓରେ ଦେଖିଲି ଲିଭି ଯାଇଥିଲା ବୋଲି ଦେଖି। ବଡ ଆମର ସୋସିଆଲ ମିଡିଆ ପ୍ରାୟତଃ ମିଛ ଭିଡିଓ ବନେଇଥାନ୍ତି।
ହଁ ଭୁଲ ଥାଏ ହଁ ହଁ ହଁ ମୁଁ ବି ଭାବିଲି ସେଇଟା।
ବିଶ୍ୱାସତା
ହଁ ସେଟା ମୁ ମୁଁ ବି ଏଇ ଯୋଉ ଏଇ ସୋସିଆ ମିଡିଆରେ ହିଁ ଦେଖିଥିଲି। କଣ ଦିପଜିଟି କଲା କଣ ସଂଙ୍କେତ ଦୁଇ ହଜାର ଛବିଶ କଣ କଣ କିଛି କହୁଥିଲା? କେମିତି ଫୁ ତ ଆଉ? ଆପଣ ଏଇଟା ଜାଣିଛନ୍ତି ଆମ ଏଠି ନା। ଗୋଟେ ପାତାଳୀ ଶ୍ରୀକ୍ଷେତ୍ର ଅଛି ନା ଶୁଣିଛନ୍ତି। ପାତାଳୀ ଶ୍ରୀକ୍ଷେତ୍ର। ଆମ ଯୋଉ ଘର ଘର। ହଁ ଆମ ଘର ଠାରୁ ନା ଦଶ ପନ୍ଦର କିଲୋମିଟର ହେବ। ତମ ସେଥିରେ ଗୁଟେ ଲେମ୍ବୁ ମାଳି। ଆମର ଏଇଟା ନା ସୋନପୁର ସୋନପୁରରେ ଅଛି ସେଟା। ପାତାଳି ଶ୍ରୀକ୍ଷେତ୍ର ଟା ତ ଯେତେବେଳେଯୋଉ ମାଳିକା।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।